ଟ ହାଲୋ, ହଁ ହାଲୋ।
କ୍ଲିୟର ଆସୁଛି ଭଏସ୍?
ହଁ ହଁ ଶୁବିଲା।
ହୁଁ, କଣ କରୁଛନ୍ତି?
ଏଇଟି ଚାହା କରୁଥିଲି।
ଓହୋ, ଏବେ ଚାହା ପିିଇବା ଟାଇମ୍ ନା?
ନାଇଁ ଆଜି ମୋର ଡେରି ହେଇଗଲାଣି। ମୁଁ ସନ୍ଧ୍ୟାବେଳୁ ଆମେ ଚା ପିଇଦଉ ଆଜି ଟିକେ ଡେରି ହେଇଗଲାଣି।
ଓ ଆଚ୍ଛା।
ହଁ।
ହୋ ଆଜି ତୋମ ଡେଲି ଲାଇଫ ବିଷୟରେ କୁହ। ମୁଁ କହିଲି ଆଜି ତୋମ ଡେଲି ଲାଇଫ ବିଷୟରେ କୁହ ମାନେ ସକାଳୁୁ ସହ ରା କଣ କରନ୍ତି?
ଓ ହଁ, ଓ ସକାଳ ଠୁ ରାତି ପର୍ଯ୍ୟନ୍ତ।
ଆଜ୍ଞା।
ହଁ। ଅ, ସକାଳ ତ ଫାଷ୍ଟ ତ ମୁଁ ଅଁ, ଭୋର ପାନ୍ସଟାରୁ ଉଠେ। ହୋ ପ୍ରତ୍ୟେକ ଦିନ୍। ହଁ ପାନ୍ସଟା ଯଦି କୌଣସି ପର୍ବପର୍ବାଣୀ ରହିଲା କି ପୂଜା ପାଠ ରହିଲା କି ଘରେ କୌଣସି କୌଣସି ପୂଜା ରହିଲା, ତ ସାଡେ ତିନିଟା ଚାଟା କି ଉଁ, ଚାଟା ସାଢେ ତିନିଟା କିମ୍ବା ଚାଟା ଆଉ ନ ସିଏ ତ ଡେଲି ଉଁ, ପାନ୍ସଟା। ପାନ୍ସଟାରେ ଉଠ ମୋର ବାସି ଘର ଓଳେଇ କି ଦୁଆରେ ଗୋବର ପାଣି ପକେଇକି ଓଳାଏ। ବାସି କାମ ଯେତିକି ଥିବ ସାରେ। ତାପରେ ଗାଧେଇବାକୁ ଯାଏ। ଗାଧେଇକି ସଫା ସଫାସଫି କରିକି ଆସେ ଲୁଗାପଟା ଅ, ଶୁକାଶୁକି କରେ। ତାପରେ ଏଁ, ଠାକୁର ପୂଜା କରେ। ଠାକୁର ପୂଜା କରି ସା ସାରିକି ସମସ୍ତିଙ୍କି ଚାହା କରିକି ଦିଏ। ଚାହା କରିସାଇଲା ପରେ ସମସ୍ତେ ପି ସାଇଲା ପରେ, ମୁଁ ମଧ୍ୟ ନିଜେ ପିଏ। କି କୌଣସି ଜଳଖିଆ ହେଲା ଆମେ ଆଣିଥିବେ ଯଦି ଜଳଖିଆ ଖାଉ। ଘରେ କୌଣସି ଜଳଖିଆ ମୁ-ମୁ ସକାଳର ବ୍ରେକଫାଷ୍ଟେ କୌଣସି ଉପମା ହେଲା କିମ୍ବା ସୁଜି ହେଲା ସିମେଇ ହେଲା ଏ ସବୁ ହେଲା ତାହେଲେ ଆମେ ବି ଅନେଇକି ବି
ମାନେ ସକାଳେ ଯୋଉ ଆପଣ ଯୋଉ ଜଳଖିଆ କରନ୍ତି ସେ ମାନେ କଣ ବାହାରୁ କିଣି ଖାଆନ୍ତି ନା ନିଜେ ତିଆରି କରନ୍ତି?
ନାଇଁ ବେଳେ ବେଳେ ବାହାରକୁ କିଣିଖାଉ କିନ୍ତୁ ପ୍ରାୟ ଟାଇମ ଘରେ ତିଆରି କରୁ।
ଓହୋ ବାହାରୁ ଖାଇବା ଟା ଆକ୍ଚୁଆଲି ଭଲ ନୁହଁ ଦେହ ପାଇଁ ମୁଁ ଶୁଣିଛି କଣ।
ହଁ ହଁ ସେଇଥିପାଇଁ କି ସବୁବେଳେ ବି ଘର ଖାଇବାଟା ଖାଇଲେ ମନ ଇଏ ହବ ତେ ତେଣୁ କରି ତଥାପି ବାହାର ଜିନିଷ
ତ ଏତେ ସବୁ କାମ ସାରିକି ତମର ଖାଇଲା ବେଳକୁ ଟାଇମ କେତେ ତଥାପି ଦଶଟା ଏଗାରଟା ହୁଏ? ଚାହା ପିଇଲା ବେଳୁ ଯୋଉ ଜଳିଖିଆ।
ହେଇଯାଏ ନାଇଁ ଏମାନେ ତ-ଅ-ଅ-ଅ ନା ନା ମୋ ଶାଶୁ ଯିଏ ସେ କେବଳ ଅପେକ୍ଷା କରନ୍ତି। ଆଉ ନହେଲେ ଶ୍ୱଶୁର ଆମେ ଏମାନେ ସବୁ ତାଙ୍କ ଡ୍ୟୁଟି କି ଯେଝା ଯେଝା କାମକୁ ଯାଆନ୍ତି ନା। ତ ସେଥିପାଇଁ ସେମାନେ ଖାଇ ପିଇ ଦେଇ ତାଙ୍କର କାମକୁ ପଳାନ୍ତି। କିନ୍ତୁ ମୋ ଶାଶୁ ମତେ ଅନେଇଥାନ୍ତି। ସେ ସେଇ ଜଳଖିଆ ଯାହା ହେଇଥିବ। ମୁଁ କରିଦେଇଥିବି ସେ ଖାଇଦେଇକି ଯିବେ ନାଇଁ ତ ନାଇଁ ଯୋଉ ଜଳଖିଆ ଆଣିଥିବେ କରିଦେଇଥିବେ ଖାଇକି ଯିବେ ଖ ଖାଇକି ସେମାନେ ଯୋ ଆଣିଥିବେ ଯୋଉ ଜଳିଖିଆ
ହଁ ଆଛା।
ହୁଁ,
ହଁ ତାପରେ କୁହନ୍ତୁ।
ଆଉ ତାପରେ ପୁଣି ଦି ପର ପାଇଁକି ଆମର-ଅ-ଅ-ଅ ଯୋଉ ଦି ପର ଖାଇବା ପାଇଁକି ଭାତ, ଡାଲି, ଭଜା ହେଲା କି କେଉଁ ଦିନ ତରକାରୀ ହେଲା।
ଟିକେ କିନ୍ତୁ ଆପଣଙ୍କର ଯୋଉ ବ୍ରେକ୍ଫାଷ୍ଟ୍ ରୁ-ଉ-ଉ ଯୋଉ ସକାଳ ଖାଇବାରୁ ଆଉ ରୋଷେ ଦିନ ସାରା ଆପଣ କଣ କରନ୍ତି ତା ମଝିରେ ଆପଣ କଣ କରନ୍ତି?
ଉଁ ମାନେ ସକାଳ-ଅ-ଅ-ଅ ହଁ ଖାଇବାଠୁ ବ୍ରେକ୍ ଫାଷ୍ଟୁ ଦିପର ଖାଇବା ପର୍ଯ୍ୟନ୍ତ।
ହଁ,
ତା ଭିତରେ ମୁଁ କଣ କରେ?
ଆଜ୍ଞା,
ତା ଭିତରେ କଣ ଯେତେବେଳେ ବି ପିଲା-ଆ-ଆ ଯୋଉ ଆ-ଆ-ଆ-ଆ ମୋର ଜିଉ ଗୋଟେ ଛୋଟ ପିଲା ତାର ବି ସେ ଯେତେବେଳେ ଉ ଉଠିଲା ତାକୁ ମଧ୍ୟ ବିସ୍କୁଟ ଗୋଳେଇ ଖାଇବାକୁ ଦିଏ, ଚୁନା ଖାଇବାକୁ ଦବା ତାକୁ ଗାଧୁଆ ପାଧୁଆ ଗାଧୁଆ ପାଧୁଆ ହଁ ଅ-ଅ-ଅ-ଅ ତାର ନି ତ୍ୟକର୍ମ ତାକୁ ସବୁ ସାରିକି ତାକୁ ଶୋଇବା ଅ ତା ପରେ ସେ ଶୋଇ ପଡିଲା ପରେ ମୁଁ ମୋର ଇଆଡେ ପରିବା ହେରିକା କ ଟା କଟି କରେ କି ବ ମସଲା ହେରିକା ବଟା ବଟି କରେ ଅ ତାପରେ ମୋର ଦିପର ଖାଇବା ପ ସ୍ତୁତ କରେ ସେଇ
ଓ ଆଚ୍ଛା। ଆଚ୍ଛା ତାପରେ ଦିପହର ଖାଇବା ଖାଇସାରିଲା ପରେ?
ଦିପହର କ ଖାଇବା ଖାଇ ସାରିଲା ପରେ, ଠିକ୍ ଅଛି। ସନ୍ଧ୍ୟା ବେଳ ପାଇଁ ଏ ଦିପହର ଖାଇ ସାରିଲା ପରେ ତାପରେ ଦିପହରେ ମଜା ଧୁଆ ସାରିକି ମୁଁ ଟିକେ-ଏ-ଏ-ଏ ରେଷ୍ଟ ନିଏ। ତା ଭିତରେ ବି ଯଦି ଝିଅ ଉଠି ଯାଇଥିବ ତାକୁ ମଧ୍ୟ ସିଝା, ଗାଜର, ଭଣ୍ଡା, ଡାଲି ସବୁ ସିଝା ହେଇଥିବ ସେ ଖାଦ୍ୟ ତାକୁ କୁ ମଧ୍ୟ ଖୁଆଏ ସିଏ ଶୋଇପଡିଥିବ ତ ସିଏ ଆ-ଉ-ଉ-ଉ ଉଠି ଯାଇଥାଏ ଶୋଇ ପଡିଥାଏ ତ ମୁଁ ତା ଭିତରେ ରୋଷେଇ କାମ ସାରି ଦେଇଥାଏ। ତ ସେ ରୋଷେଇ ମୋର ସରିଲା ଭିତରେ ସେ ଆମେ ଖିଆ ପିଆ ସରିଲା ଭିତରେ ସେ ଉଠିଯାଏ। ତ ସେ ଉଠିଲେ ତାକୁ ପୁଣି ଖୁଆପିଆ କରେ ସିଏ ତା ସାଙ୍ଗେ ଟିକେ ଟାଇମ ସ୍ପେଣ୍ଡ କରେ ସିଏ। ଏ ମା ବୁଲି ବୁଲେ ଖେଳେ। ହଁ ତ ତା ସାଙ୍ଗେ ମୋର ଟିକେ ଟା-ଟାଇମ୍ ସ୍ପେଣ୍ଡ ହେଇଯାଏ।
ଯୋଉ ଏସବୁ ଖାଇଲା ପରେ ଯୋଉ ଝିଅ ଉଠିଯାଏ ଯେତେବେଳେ ତା ଭିତରେ ଟାଇମ ଟା କେ ତେ ଥାଏ ଦିଟା କି ତିନିଟା ଏମିତି।
ସାର ଦିଟା ସାଢେ ଦିଟା ସାଢ଼େ ଗୋଟେରୁ ସାଢ଼େ ଦିଟା ଭିତରେ। ସିଏ ଉଠିଯିବ ଆମ ଖାଇବା ଟାଇମ ସେତିକିବେଳ।
ହଁ।
ହୁଁ ତ ସିଏ ଉଠିଯାଏ ତ ଆମର ସବୁ କାମ ସରିଥାଏ ଖିଆ ପିଆ ମଜା ଧୁଆ ସବୁ ସରିଥାଏ ତ ମୁଁ। ସେ ତା ଭିତରେ ଉଠି ଯାଇଥାଏ ଟିକେ ଖେଳ ବୁଲ କରୁଥାଏ ତା ଭିତରେ ମୁଁ ପୁଣି ତାକୁ। ଖିଆ ପିଆ ଉଁ ଆ ତାର ଖାଇବା ସବୁ ମୁଁ ଏସବୁ କରେ। ଆଉ ସିଏ ଉଁ। ତାପରେ ସିଏ ଆଉ ତ ଯେହେତୁ ଶୋଇ ପଡିଥାଏ ଆଉ ଶୋଇପାରେ ନାହିଁ ତ ମୁଁ ବି ତା ସ ତ ସେ ଶୋଇପାରେ ନାହିଁ ତ ମୁଁ ତା ସାଙ୍ଗେରେ ରେ ଖେଳ ହେଲା ବୁଲ ହେଲା କି ନାଇଁ ଶଶୁର ଅଛନ୍ତି ତ ମୋର ସେ ବି ଟିକେ ନେଇଯାନ୍ତି ତ ମୁଁ ଟିକେ ରେଷ୍ଟ ନେଇଯାଏ ଏମିତି ଆମର ହେଇଯାଏ। ଚାରଟା ବେଳ ଟା ପଳାଏ।
ତ ଆପଣ ଖା ବ ଧର ଦିନ ଖାଇବାଟା ଖାଉଛନ୍ତି ତା ଭିତରେ ଯଦି ଝିଅ ଉ ଠି ଗଲା ତା ଭିତରେ କଣ କରନ୍ତି?
କିଛି ନାଇଁ ସେ ଯଦି ଝିଅ ଖ-ଖାଇବା ତ ଝିଅ ଯଦି ଉଠିଯାଏ ତ ମୋ ଶାଶୁ ଅଛନ୍ତି ସିଏ ଧରା ଧରି କରନ୍ତି ଶାଶୁ।
ହଁ ଧର ସେ ଧରିନେଲେ ତମେ ଖାଇଦେଲ ତମେ ଧରିଲାବେ
ହଁ ହଁ ସିଏ ଖାଇଦିଅନ୍ତି ଏମିତି ହିଁ କରୁ ହଁ ତାପରେ ସିଏ ଧର ମୁଁ ମଜା ଧୁଆ କରିଦିଏ ଅଇଁଠା ଟିକେ ମାରେ ମୁଁ ମଜା ଧୁଆ କରେ ସେ ତାଙ୍କର ଧରିଥାନ୍ତି। ତାପରେ ମୁଁ ତାକୁ ଖୁଆଇଲା ଭିତରେ ସେ ଟିକେ ରେଷ୍ଟ ନେଇଯାଆନ୍ତି।
ସେ ତାଙ୍କ କତିରେ ଦୁଷ୍ଟାମି କରେନି?
ଅଁ କଣ କହିଲ?
ମୁଁ କହିଲି ଝିଅ ତାଙ୍କ କତିରେ ଦୁଷ୍ଟାମି କରୁନି ତମ
ହଁ ଝିଅ ସମସ୍ତିଙ୍କ ପାଖେ ଦୁଷ୍ଟାମି କରେ ତାଙ୍କ ପାଖେ କରେ ମୋ ପାଖେ କରେ ତାଙ୍କ ବାବା ପାଖରେ ଜେଜେ ପାଖରେ ସମସ୍ତେ ପାଖରେ ଦୁଷ୍ଟାମି କରେ କିନ୍ତୁ ତଥାପି ଆମେ ତାକୁ ସମ୍ଭାଳିକି ଏଇ ସବୁ କାମ କରୁଚୁ।
ହଁ ଆଚ୍ଛା।
ଉଁ ଆଉ ତାପରେ ସେଠୁ ଚାର ଟା ବେଳେ ଟିକେ ରେଷ୍ଟ ନେଇକି। ପୁଣି ସନ୍ଧ୍ୟାବେଳରେ ଉଠେ ଘର ହେରିକା ଓଳାଏ ଲୁଗାପଟା ଭଙ୍ଗା ଭଙ୍ଗି କରେ। ଫୁଣି ଠାକୁର। ସନ୍ଧ୍ୟା ଦବାକୁ ଯିବା ପାଇଁ ଧୁଆ ଧୁଇ କି ଆସେ ସନ୍ଧ୍ୟା ଦିଏ ସନ୍ଧ୍ୟା ଦେଇ ସାରିକି ଟିକେ ଠ ଠାକୁରଙ୍କ କତିରେ ପ୍ରାର୍ଥନା କରେ। ପ୍ରାର୍ଥନା କରିସାରିକି ତାପରେ ସନ୍ଧ୍ୟାବେଳ ପାଇଁ ଚାହା ତିଆରି କରେ। ଚାହା ସମସ୍ତେ ପି ସାଇଲେ ତା ଦେହରେ। ତାପରେ ରାତି ଖାଇବା ପାଇଁ ରୁଟି ଯାହା ଯଦି ଦିନର ତରକାରୀ, ଭଜା ହେରିକା ଥିବ ଖାଲି ରୁଟି ହୁଏ। ନାଇଁ ତ ନାଇଁ ଯଦି ସକାଳର କିଛି ନଥିବ ଭଜା ତରକାରୀ ହେରିକା ତ ତା ଆମେ ରୁ ଟି ଭଜା କିମ୍ବା ତରକାରୀ ଯେକୌଣସି ହେଲେ କରୁ ନଅ ଟା ରାତିରେ ଖିଆପିଆ କରେ ମ ବାପା ମାଆଙ୍କୁ। ତେଲ କିମ୍ୱା ବ ଦଜରମ ଟିକେ ଘଷା ଘଷି କରେ ବାପା ମାଙ୍କୁ ତାର ଉଁ ସେ ଯେହେତୁ ବସୟ ହେଇଗଲାଣି ତାଙ୍କୁ ଆଠୁ ଗଣ୍ଠି ପ୍ରୋବ୍ଲେମ ତ ସେଥିପାଇଁ କି ମୁଁ ତାଙ୍କୁ ଡେଲି ଘଷା ଘଷି କରେ ତ ଘଷା ଘଷି କରିସାରିକି ମୁଁ ରାତିରେ ମଜା ଧୁଆ ସବୁ ସାରି ଉଁ ପୋଛା ପୋଛି ଘର ହରିକା ରୋଷେଇ ଘର ହରୀକା ହୁଏ ତ ମୁଁ ରାତି ଏଗାରଟାରେ ଶୁଏ।
ରାତି ଏଗାରଟା ହେଇଯାଏ ସୋଇଲା ବେଳୁ କୁ।
ଶୋଇଲା ବେଳକୁ ହଁ ଛୁଆ ତା ଭିତରେ ପୁଣି ରାତିରେ ଖାଇବା ପିଇବା ତା କାମ। ସମସ୍ତିଙ୍କ କାମ ଆମେ ନିଜେ ଖାଇବା ତ ସବୁ ହେଇସାରିକି ସବୁ କାମ ସଇଲା ବେଳକୁ ରାତି ଏଗାର ହେଇଯାଏ।
ଉଠିଲା ପୁଣି ସକାଳ ପାଞ୍ଚଟାରେ ପୁଣି
ହଁ ଫୁଣି ଫୁଣି ଫୁଣି ହଁ ଫୁଣି ସକାଳ ପାଞ୍ଚଟା ହେଇଯାଏ
ହ ତ ଏବେ ଯୋଉ ପର୍ବପର୍ବାଣି ଯୋଉ ପଡିଯାଏ ତର ରଜଗଲା। ।
ରଜ କି ରଜ କିମ୍ବା ରଥଯାତ୍ରା ହେଲେ ରଜରେ ତ ଏତେ ଆମର ଅ ପିଠା ପଣା ଉପରେ ହୁଏ ତ ପିଠା ଟା ସାଙ୍ଗସାଙ୍ଗ ସାଙ୍ଗେ ହେଇଯାଏ ନା ରୁଟି ଏଇଟା ହେଲାବେଳକୁ ଚକୁଟୁ ବେଲେ କର ସେ କଲା ବଳକୁ କିନ୍ତୁ ପିଠାଟା କଣ ଆଣ ଟା ଥାଏ ଯୋଉ ଉ ଆମର ସୋଦୁଅ ଯାହାକୁ କହନ୍ତି ସେଇଟା ଥାଏ ତ ପିଠାଟା ସାଙ୍ଗ ହଁ। ତ ତରକାରୀ ମୁଁ ଅଧିକ କିନା କରିଦେଇଥାଏ ଯେମିତି ରାତିକି ଆଉ କିଛି କରିବାକୁ ପଡିବନି। ଖାଲି ପିଠା ଟା କରା ହୁଏ ଖିଆ ହୁଏ। ତ ଟାଇମ ଟା ବହୁତ ଜଲ୍ଦି ବି ହେଇଯାଏ ଜଣା ପଡେନି କିଛି।
ଆଉ ତ ରଜରେ ଆପଣ କୁଆଡେ ବୁଲାବୁଲି କରିଆକୁ ଯାଆନ୍ତି ନା ନାଇଁ ଘରେ।
ନାଇଁ ନାଇଁ ରଜରେ ବି ଆମେ ବୁଲାବୁଲି କରିବାକୁ ଯାଉ ଯୋଉଠି ବି ବଡ ବଡ ପଡିଥିବ ମେଳା ରଜ ଦୋଳି ଏବେ ଯୋଉ ପଡିଥିଲା। ଆମର ଏପଟରେ କଲ୍ୟାଣପୁର ରେ ସ୍ଵସ୍ତି ଭବନ ରେ ନଗରୀ ରେ ଧାକୁଲେଇ ରେ ପଡିଥିଲା ତ ଆମେ ସେଠିକି ମଧ୍ୟ ବୁଲାବୁଲି କରିବାକୁ ଯାଇଥିଲୁ ରଜ ବି ପାଳନ କରିଥିଲୁ ସେଠି ପାନ ଖାଇ ପୋଡ ପିଠା ଖାଇ କାକେରା ଆଉ ସବୁ ଷ୍ଟଲ ରେ ଛଟ ଛୋଟ ଛୁଆଙ୍କର ସବୁ ଦୋଳି ଲାଗିଥିଲା ବଡ ଲୋକଙ୍କ ପାଇଁ ଦୋଳି ଲାଗିଥିଲା। ତ ଆମେ ଦୋଳି ମଧ୍ୟ ଖେଳିଥିଲୁ ତ ଆମେ ଏଇଭଳି ଭାବେ ପାଳନ କରିଥିଲୁ।
ହେଲା ତ ରଜର ଯେତେବେଳେ ପାଳନ କରିଥିଲେ ଘରେ ସେତେବେଳେ ମାନେ କଣ ବାହାରୁଥିଲେ ମାନେ ରୋଷେଇ କରିକି ଯାଇଥିଲେ ନା ଆସିକି ରୋଷେଇ କଲେ ନା ଫଳ କେମିତି?
ନା ନା ଯେହେତୁ ମୁଁ ଗୋଟେ ତ ମୁଁ ରୋଷେଇ କରି କରକି ହିଁ ଯାଇଥିଲି ତ ଏଠି ପିଠା ପଣା ବି ଆମର ଘରେ ହେଇଥିଲା ଆମେ ବି ମଧ୍ୟ ପିଠା ତରକାରୀ ସବୁ ଖାଇଥିଲୁ ତାପରେ ଯାଇଁ କି ସନ୍ଧ୍ୟା ବେଳକୁ ମୁଁ ଯାଇଥିଲି ସନ୍ଧ୍ୟା ବେଳକୁ ନହ ତ ଦି ପହର କୁ।
ଆଛା ତଥାପି ଦିନ୍ ଯ ତିନଟା ଟାଇମରେ।
କଣ କହିଲା?
ମୁଁ କହଲି ଦିଟା ଆଉ ତିନିଟା ଟାଇମ ଭିତରେ।
ହଁ ଦିଟା ରୁ ତିନିଟା ଟାଇମ ଭିତରେ। ।
ତ ଝିଓକୁ ନେଇ ଯାଇଥିଲେ ନା ଝିଅକୁ ଶାଶୁ ଭତରେ ଛାଡି ଯାଇଥିଲେ।
ନାଇଁ ନାଇଁ ନେଇକି ଯାଇଥିଲି।
ସେ ହେଲାନଣି ବାହାରୁ ଗଲେ।
ନାଇଁ ସିଏ ରହୁନି ଏବେ ତ ଟିକେ ଇଏ ହେଲାଣି ଦୁଷ୍ଟ ହେଲାଣି ସେ ତ ରହୁନି କାହା ପାଖରେ ତ ଯେହେତୁ ବି ସିଏ ଗୋଟେ ଝିଅ ତ ତାକୁ ବର୍ଷେ ବି ଟପି ଗଲାଣି ତ ମତେ ସିଏ ବି କିଛିଟା ଜାଣୁ ନ ରଜ ବିଷୟରେ ସେ ବି ଜାଣିଲାଣି ଏ ଧୀରେ ଧୀରେ ସବୁ ଜିନିଷ ତ ର ଜ ବୋଲି ଗୋଟେ ପର୍ବ ହୁଏ ଦୋଳି ବୋଲି ଗୋଟେ ଜିନଷ ବି ସେ ଜାଣିବା ଶିଖି ଦେଖିବା ଯେହେତୁ ସେ ଗୋଟେ ଝିଅ ତ ସେଥିପାଇଁ କି ମୁଁ ତାଙ୍କୁ ସାଙ୍ଗରେ ମଧ୍ୟ ନେଇକି ଯାଇଥିଲି।
ଓହୋ କିମତି ଜାଣିବ ପର୍ବ ବିଷୟରେ
ହଁ ସେ ଏବେ ତ ଏତେ ବି କିଛି ଜାଣିପାରିବନି କିନ୍ତୁ ଯାହାବି ହୋଉ କିଛିଟା ଯି ଗୋଟେ ଖୁସି ତାର ସେଇଟା ଗୋଟେ ଯୋଉ ନାଇଁ ଦ ମୁଇ ଜି ପଛରେ ବସିଲେ ଝୁଲୁଛି ଆଗକୁ ଯାଉଛି ପ ଛକୁ ଆସିଛି ତ ସେ ଏତେ ବି ଜାଣିନି ନା ରଜ କଣ ଦୋଳି କଣ ଏତେ ଜାଣି ନାହିଁ କିନ୍ତୁ ଯାହା ବିି ହେଲେ ସେ କିଛିଟା ଜାଣି ତା ମନ ତା ହିସାବରେ ସେ ଯାହା ଭାବୁଥିବ ତ ସେଥିପାଇଁ କି ତାକୁ ମଧ୍ୟ ନେଇଥିଲି ସେ ବି ଜାଣୁ କିଛିଟା।
ଓ ଆଚ୍ଛା।
ହୁଁ।
। ତ ଏବେ କଣ କରୁଛି ଝିଅ?
ନାଇଁ ଅବିକା ଘରେ ଅଛି ବସିଛି ଟିଭି ଦେଖୁଛି।
ଟିଭି ବି ଦେଖିଲେଣି
ହଁ ସିଏ ଦେଖୁଛି କିଛି ତ ବୁଝିବନି ଯାହା ଯାହା ରଙ୍ଗୀନ କଲର ଆଉଛି ଚ ରଉଛି ସେ ସବୁ ଦେଖୁଛି ଆଉ
ଖାଲି ଚିତ୍ର ଦେଖେ ଆଉ
ହଁ ସେ ତ ଏବେ କିଛି ବୁଝୁନି ନା ତ ସେ ଦେଖୁଛି କଲରିଂ ର କଣ ଆସିଲା କଣ ଉଡିଲା କଣ ହେଲା ତ ସେ ସେଇଗୁଡା ଦେଖିକି ତା ଖୁସି ସେିଏ ଗୋଟେ ଅଛି ତା ଇଏରେ ଗୋଟେ ଖୁସି ଆଉ
ହୁଁ ତ ଆପଣ ରୋଷେଇ କଲାବେଳେ ସେ କିଛି ମାନେ ହାଇଟ କରେନ ଦ
ହଁ ହଁ ଆସେ ଲାଗେ ଏଇ ଜିନିଷରେ ଲାଗେ ସେ ଜିନିଷରେ ଲାଗେ ସେ ସବୁ ଜିନିଷ ଗଛରେ ଲାଗିିବ ଏଇଟା ଏଠି ନେଇ ଥଇଦି ସେ ଗୋଟେ ଚିକରେ ଥଦ ତାକୁ ନେଇକି ଆଉ କେଉଠିଥଦବ ଆ ଏମତି ବି ଗୋଟେ ଗୋଟେ ଜିଷ ବି ଥଦ ମୁଁ ବି ପାଏନହିଁ ସେ ଜିନିଷ କୋଉଠି ସେ ଥୋଇଲା ସେଥିପାଇଁ କି ତାକୁ ସବୁଳେ ଜରରେ ରଖେ ସେ ଯୋଉ ଜିନିଷ ଟା ଦେଖିଲା କଣ କଲା
ତ ତାକୁ ଆପଣ କେମିତି ମ୍ୟାନେଜ କରନ୍ତି ତା ସହିତ ମାନେ ରୋଷେଇ ହେଲା ବେଳେ ତାକୁ କେମିତି କଣ ରଖନ୍ତି କେମିତି କଣ
ହଁ ରୋଷେଇ ଯେତେବେଳେ ମୁଁ କରେ ତ ମା ଥାଆନ୍ତି ମାଙ୍କ ପାଖରେ ରଖ ି ମା ତାକୁ ବସନ୍ତି ଟିଭି ଦେଖ ଆଜି କି ଆଜି ମୋବାଇଲ ଟା ଦେଖେଇଦେଲା ତ ରଖିଦିଅନ୍ତୁ ତାପରେ ମୁଁ ଇଆଡେ ମୋର ରୋଷେଇରିକା କରା ନାହିଁ ତ ଯ ଯଦି ଅତିଦୁଷ୍ଟ ହୁଏ ତାଲେ ମୁଁ ତାକୁ ହୁଁ ରାତି ଯଦି କାଲି ତଳେ ପାନ୍ତେ ମୁଁ ଜାଣଛି ନାଇଁ ସେ ଖାଇକି ଶୋଇବା ଶୋଇବ ତ ମୁଁ ତ ତୁ ଶୋଇଏ ହିଁ ଦିଏ ଶୋଇପଡ଼େ ସେ ଶୋଇଲା ପରେ ହିଁ ମୁଁ ରୋଷେଇ ଆରମ୍ଭ କରେ
ଓ ଆଚ୍ଛା ଏମିତି ସ ସବୁ ମ୍ୟାନେଜ କରନ୍ତି
ହଁ ହୁଁ ଏମିତି ହିଁଡେଲି ରୁଟିନ ଚାଲିଥାଉ କିନ୍ତ ପର୍ବପର୍ବାଣଣି ଯୋଉ ଦିନ ବ ପହିଲ ତ ସେଦିନ ଯଦି ଅଧିକ କାମ ଥାଏ ନା ତ ସେ ସେଥିପାଇଁ କି ତାକୁ ଧରିକି କରିବା ବି ମ୍ୟାନେଜ କରିବାକୁ ବି ପଡେ ସେି ପର୍ବ ପର୍ବାଣୀରେ ତ